ହଁ କଣ କରୁଛ?
ରୋଷେଇ କରୁଛି।
ହୁଁ- ହୁଁ ଆଜି କଣ ରୋଷେଇ?
ଚିଙ୍ଗୁଡି ତରକାରୀ, ଭାତ।
ଯାହା ହଉ ଭଲ।
ହୁଁ।
ଆମେ ଯିବୁ?
ହୁଁ ଭୁବନେଶ୍ଵର ଆସିକି, ଖାଇପାରିବେ ଯଦି ଆସିବ?
ହଁ - ହଁ। ଆଉ କଣ ଚିଙ୍ଗୁଡି ରେଟ୍ ଏଇନା କେତେ ଅଛି? ଦାମ, ଚିଙ୍ଗୁଡ଼ିର?
ଚିଙ୍ଗୁଡିର ସାଇଜ ହିସାବରେ। ଛୋଟ ଚିଙ୍ଗୁଡି ଉଁ, ମିଡିୟମ୍ ସାଇଜ ଯୋଉଡା ସେଡା। ଦୁଇଶଅଶୀ। ତାପରେ ଯୋଉଡା ଟିକେ ବଡ ଚାରଶ। ଆଉ ସେଉଡାକ ଯୋଉଡା ଲୋ କ୍ଵାଲିଟି ଛୋଟ ଛୋଟ ସବୁ ଟିକ୍ ଟିକ୍ ସେଗୁଡାକ କେତେ ଥିବ ମୁଁ ଜାଣିନି। ସେଇ ଦୁଇଶ କି କମ ଭିତରେ ଥିବ ଆଉ।
ଓ, ହଁ। ଗରମ କେମିତି ହଉଛି ତୋମ ଆଡେ?
ଗରମ ଏବେ କଣ ହଉଛି, ଏବେ ବର୍ଷା ହଉଚି। ଭୁବନେଶ୍ଵରରେ ଚାରିଦିନ ହେଲାଣି ବର୍ଷା ହଉଚି।
ତାନ ପାଗ କୋହଲା ଥିବ?
କୋହୋଲା ନାହିଁ। ସ୍ନାନ ପୂର୍ଣ୍ଣିମା ପରଠାରୁ ହିଁ କଣ୍ଟିନ୍ୟୁ ବର୍ଷା ହିଁ ହଉଛି। ଦିନ ସାରା ରାତି ସାରା।
ଓହୋ ତାହଲେ ଏ ବର୍ଷ ଅଣସର ଟା ଜଣା ପଡିବନି ଗୁଳୁଗୁଳି ଟା।
ନାଇ ଏବେ ତ ବର୍ଷା ହଉଚି ଆଉ ଦି ଚାରି ଦିନ ପରେ କଣ କିଛି କହିହେବନି। ବଟ୍ ତିନି ଦିନ ହେଲାଣି ତ ବର୍ଷା ସିଜନ୍ ହେଇକି ରହିଛି ବର୍ଷା ହଉଛି। ସନଲାଇଟ୍ ଦେଖିବାକୁ ମିଳନି।
ଅଁ, ହଁ। ଆଉ ସେଠିବି ଇସ୍କନ୍ ମନ୍ଦିରରେ ପା ବର୍ଷା ଟିକେ ହେଲେ ପାଣି ହେଇଯାଏ ଆଣ୍ଠୁ ଆଣ୍ଠିଏ।
ଓ ନାଇଁ ଆରବର୍ଷ ଡ୍ରେନ୍ କାମ ହେଇଯାଇଥିଲା ଏତେ ହେଇନି।
ଅଁ, ହଁ।
କଇହ କହି ହବନି। ବଟ୍ ହେଇଯାଏ କେବେ କେବେ ଅଧିକ ବର୍ଷା ହେଲେ ଲଗାତାର ଦଶ ପନ୍ଦର ଦିନ ହେଲେ ହେଇଯିବ। ଏବେ ହେଇଥିଲା ତ କାମ ତ ହେଇଥିଲା। ଏବେ ଏତେ କାହିଁ ହେଇନି ପାଣି ଆଉ ଜମିନି
କାମ ତ କିଏ ଏତେ ଭଲରେ କରୁନାହାନ୍ତି। ସେମିତି କରିଦେଅନ୍ ପଇସା ଇଏରେ କାମ ଯଦି ଭଲରେ କରନ୍ତେ କାହିଁକି ଏତେ ଇଏ ହୁଅନ୍ତା।
ଆଉ
ଦେବସ୍ନାନ ପୂର୍ଣ୍ଣିମା କୁ ମନ୍ଦିର ଯାଇଥିଲ ନା ଯାଇନଥିଲ?
କୋଉ ମନ୍ଦିର? ମୁଁ ଶିବ ମନ୍ଦିର ଯାଇଥିଲି ଯେହେତୁ ସୋମବାର ପଡିଥିଲା। ମୁଁ ସୋମବାର କରେ। ଜଗନ୍ନାଥ ମନ୍ଦିର ଯାଇନି ମୁଁ।
ଅଁ, ହଁ।
ହଁ।
ଯାଇଥାନ୍ତ ଦେଖିଥାନ୍ତ ସ୍ନାନପୂର୍ଣ୍ଣିମା ଟା।
ଦେଖି ଯାଇଥାନ୍ତି ଯେ ଯାଇ ହବନି ପିଲାଙ୍କର ସ୍କୁଲ୍ ରହୁଛି। କୁଆଡେ ଯାଇହବ।
ସବୁ କଥା ବୁଝିଲାକୁ କୁଆଡେ ହବ।
ଆଉ ଏଂ ମୁଁ ପରା ଯୋଉ ମୁଁ ତତେ ଜାଣିଛି ହେଲା।
ହଁ ମୁଁ ଜାଣିଛି।
ଚ
ଆଉ
ହୋଉ ଆଉ ଏ କେତେ ଟାଇମ୍ ପର୍ଯ୍ୟନ୍ତ ଫ୍ରି ଅଛୁ କହିଲୁ?
ଆଉ ମୁଁ ଫାଙ୍କା ଅଛି ଆଉ।
ହଉ ତାହେଲେ ଠିକ ଅଛି। ଆଉ ସବୁ ଭଲ ତୋମ ଗାଁରେ?
ହଁ ଆମ ଗାଁ ରେ ଭଲ ସବୁ। ଗାଁରେ କେବେ ଆସୁନା
ଯାଇଛି ଆଉ ଏବେ କଣ ଯାଇହବ ପୁଣି ଯାଇକି ନେକ୍ସଟ ଇୟର ବର୍ଷକୁ ଥରେ ଦଶହରାରେ ଦଶହରାରେ ବି ମେ ବି କହି ହେଇ ନପାରେ ଯାଇପାରେ ନ ଯାଇପାରେ
ଦଶହରା କଣ ଦଶହରା ନ ଆସି ଗଣେଶ ପୂଜା ଆସ ଗଣେଶ ପୂଜା ଆ ପାଖରେ ଯୋଉ ହଉଛି ଭଲ ଭଲ ହଉଛି ଭଲ ପ୍ରସିଦ୍ଧ
ହଉ ଯି ସବୁଆଡେ ତ ହଉଛି ସେତେବେଳେ କଣ ଛୁଟି ରହିନେ ପିଲାଙ୍କର ସ୍କୁଲ ଛୁଟି ଗୋଟଏ ଦିନ ଗୋଟେ ଦିନ କଣ ଯାଇକି ଆସିବି ଭିତରେ ସେଟା ପୁଣି ତାଙ୍କର ଟାକ୍ସ ଦିଅନ୍ତି ତାଙ୍କର ନିଜର ସ୍କୁଲରେ ସବୁ ଫଙ୍କସନ ରହୁଛି ତାପରେ ତାଙ୍କର ସବୁ ସ୍କୁଲ ଦେଇ ଦଉଛନ୍ତି ହମୱାର୍କ ତ ଦଉଛନ୍ତି ଯେ ସେ ପୁରା ମତେ ସବୁ କରିଲା ବେଳକୁ ଟାଇମ ହିଁ ନାହିଁ
ଆଜିକାଲି ପିଲାଙ୍କ ଉପରେ ବୋଝ ନ ଦେଇ ଦଉଛନ୍ତି
ଆଉ ବୁଝଉଛି ଦି ଜଣଙ୍କର ଇଣ୍ଟରନାାସନାଲ ଜଣଙ୍କର ଇଣ୍ଟରାସନା ସ୍ ଜଣଙ୍କର ମାନେ ପବ୍ଲିକ୍ ସ୍କୁଲ୍
ଆ୍ ସୋ
ଇଣ୍ଟରନାାସନାଲରେ ଯୋଉ ମୋର ଯଉ ବଡ ଝିଅ ସିଏ ଇଣ୍ଟରନେସନାଲ ମାନେ ତାର ଯୋଉ କଂବ୍ରିଜ୍ ବାଲା କ୍ୟମ୍ବ୍ରିଜ ୟୁନିଭରସିଟିର ଯୋଉ ଅଣ୍ଡରରେ ତାର ଷ୍ଟାଣ୍ଡର୍ଡ ୱାନ
ହ
ତା ପାଠ ଷ୍ଟାଇଲ ପୁରା ଡିଫରେଣ୍ଟ ଆଜି ଆଜଆ ମାନେ ଏମତି ନର୍ମାଲ ଇଂଲିଶ ମିଡିମ ଭଳିଆ ନୁହେଁ ବି ତାର ପାଠ ପଢା ଷ୍ଟାଇଲ ପୁରା ୟୁ ଏସ୍ୟକ ର ଯୋଉ ଯୋଉ କମ୍ବ୍ରିଜ ର ଯେମତି ଫରେନ୍ କଣ୍ଟ୍ରି ଯେ ତାଙ୍କ ପାଠ ମାନେ ମ୍ୟାଥ ହଉ କି ଇଂଲିଶ ସାଇନ୍ସ ହଉ ସେଇଟା ଟିକେ ଅଲଗା ହଉ ତ ସେଗୁଡାକୁ ସବୁ ସର୍ଚ୍ଚ କରିକି ନେଟ ରେ ଦେଖିକି ପଢେଇବାକୁ ପଡୁଛି
ଟିଉ ଟିଉସନ୍ ମାଷ୍ଟର ନା ଆସୁ ନାହାନ୍ତି କି ଟିଉସନ୍ ସାରେ
ନା ମ ଟିଉସନ କିଏ ଦବ ଏ ଏତେ ଛୋଟ ପିଲା ତାଙ୍କର ଟିଉସନ ନେଇ ଏତେ ଟିକି ପିଲାଙ୍କର ଗୋଟେ ସବଜେକ୍ଟ ପିଛା ନଉଛନ୍ତି ଦି ହଜାର ନେବେ ହଁ ଗୋଟେ ବି ଦି ହଜାର ଆଉ ଇରେ କଣ ପାଠଜେ ତାକୁ ଦେମି ଟିଉସନ୍ ଏଗୁଡ଼ା ମୁଁ ଖାଲି ଟିକେ ନଥିଲି ଟଚ ରେ ବୋଲି ପାଠ ସେମ କିନ୍ତୁ ଟିକେ ଡିଫରେଣ୍ଟ ୱେ ଆମେ ଏମତି ୱାନ ପ୍ଲସ ୱାନ ପଢିଦବା ସପୋଜ ଆମେ ଜାଣିଛେ ୱାନ ପ୍ଲସ ୱାନ ଟୁ କିନ୍ତୁ ତାଙ୍କର ସେଟା ଟିକେ ଡିଫରେଣ୍ଟ ରେ ଥିବ ସେ ତମକୁ ଜାଣିବାକୁ ବୁଝିବାକୁ ପଡିବ ତାଙ୍କ ଇଏରେ ସେଇଟା ସବୁ ଟିକେ ଏ ସର୍ଚ କରିକି ଦେଖିକି ତାପରେ ମୁଁ ପଢ ବୁଝଉଛି ଏବେ ହେଇଗଲାଣି ପାଠ ପଢା ଆଉ କଣ ଅଛି ଆଜିକାଲି ତ ସବୁ ଜେମିନି ଚାଟ ଜିପିଟି ଏଗୁ ସବୁ ଦେଖ ଖାଉଛି ହଉ
ହଉ ଥରେ ଦେଇଥ ଦେଖିଦଥିଲେ ହେଇଯିବ
ହୁଁ ତାଙ୍କର ସବୁ ଆମେ ୱାନ ଟୁ ହୁଣ୍ଡ୍ରେଡ ଯାଇ ଟବୁଲ ରହିବ ଆମେ ଯନ ଟୁ ହଣ୍ଡ୍ରେଡ ଟେବଲ ନମ୍ବର ଆମେ ଜାଣିଛେ ଦଶ କୋଡିଏ ତିରିଶ ଆମେ ଜାଣିଛେ ତାଙ୍କର କିନ୍ତୁ ସେମିତି ହବନି ତାଙ୍କର ହବ ପାଠରେ ଅ ଧର ଚାଳିଶ ଦିଆଯାଇଛି ଚାଳିଶ ଲେଖା ହେଇଛି ସେଠି ତାଙ୍କୁ କହିବାକୁ କୋଡିଏ ଚାଳିଶ ରେ କେତେଟା ଟେନ୍ ଅଛି ଆଉ କେତେଟା ଯୋଉ ୱାନ୍ ଅଛି
ଓ ହସ
ଆମେ ଧର ବ ସିକ୍ଟୀ ସେଭେନ ହେଲା ତାଙ୍କର ଆସିଲେ ସିକ୍ଟୀ ସେଭେନ୍ ହାଓ ମେନି ଟେନ୍ ହାଓ ମେନି ୱାନ୍ସ। ଟେନ୍ ଆଉ ୱନ୍ସ କହିବ। ସିକ୍ସଟି ସେଭେନ୍ଟି ଟେନ୍ସ କେତେଟା ରହିବ ସିକ୍ସ ଟେନ୍ସ ରହିବ ସେ ଯୋଉ, ଯୋଉ ସେଭେନ ୱ। ନସ୍ ରହିବ ଏମତି ଏମତି ହିଁ ସେମାନେ କହିବେ। ଆମେ ଯେମିତି ସିକ୍ସଟି ସେଭେନ ଡାଇରେଟ ତାଙ୍କର ସବୁ ଟେବୁଲ୍ ଦିଆହେଇଥିବ ଟେବୁଲରୁ ବାଛିକି ଲେଖିବ।
ନାଇଁ ଗୋଟେ ପକ୍ଷରେ ଭଲ ସିଏ ନାହିଁ। କିନ୍ତୁ, ଗୋଟେ କଥା ହଉଛି ବୟସ ଅନୁସାରେ ଟିକେ ତାଙ୍କୁ ପ୍ରେସ ଅଧିକ ଚା
ହୁଁ ମତେ ତାର ପା। ମୁଁ ତ ତାର ବହି ଆଣିଛି ପଚିଶ ହଜାର ଟଙ୍କାର ଖାଲି ବହି ଆଣିଛି ଷ୍ଟାଣ୍ଡାର୍ଡ ୱାନରେ।
ହୁଁ ପ୍ରଥମରେ ପଚିଶ ହଜାରେ ବହି କରେ ଖା
ଆଉ ବହି ଭିତରେ ତା ତାଙ୍କର ସ୍କୁଲ ତାଙ୍କର ଖାତା ତାଙ୍କର ପେନସିଲ ତାଙ୍କର ରବର ସବୁ ତାଙ୍କର ହିଁ ତାଙ୍କର, ତାଙ୍କ କଲର ତାଙ୍କର ତାଙ୍କର ସବୁ ତାଙ୍କର ଘରୁ ତମେ କିଛି ଦବନି।
ନା ତାଙ୍କ ବହି ବାହାରୁ କିଣୁଛ ନା ସ୍କୁଲରୁ?
ନାଇଁ ନାଇଁ ସ୍କୁଲରୁ ତ ଏବେ ଗମେଣ୍ଟ ମନା କରିଦେଇଛି ନା ପ୍ରାଇଭେଟ ସ୍କୁଲ ହଉ କି ପ୍ରାଇଭେଟ ସ୍କୁଲ ହେଲା ବିକି ପାରିବ ନିଜ ସ୍କୁଲରେ, ସେଥିପାଇଁ ସେମାନେ ତାଙ୍କ ସ୍କୁଲ ବହି କୁ ଅଲଗା ଗୋଟେ କରିଛନ୍ତି ଭଳିଆ ଅଲଗା ପ୍ଲେସରେ ସେଠିକି ପଠେଇବେ ସେଠୁ ଆଣିକି ଆସି
ମାନେ ଏମାନେ ଶିକ୍ଷାକୁ ବେପାର କରିଦେଲେ।
ହଁ, ପ୍ରାଇଭେଟ ସ୍କୁଲ ମାନ ତ ବେପାର ହିଁ ଗଭର୍ଣ୍ମେଣ୍ଟ ସ୍କୁଲରେ କିଏ ପାଠ ପଢିବ ମତେ କହୁନ ଇଏ ଯୋଉ ଗଭର୍ଣ୍ଣମେଣ୍ଟରେ ଏବେ ଯୋଉ ଯେମିତି ସବୁ ବହି ଆସୁଛି ସତର ହଜାର ଭୁଲ ବାହାରୁଛି। କିଏ ପଢିବ ଗର୍ମେଣ୍ଟ ସ୍କୁଲ ରେ ପାଠ ପଢାହଉଥିଲେ ଗର୍ମେଣ୍ଟକୁ ରେ ପାଠ ପଢ ପାଠ ପଢା ହଉନି ବୋଲି ତ ପ୍ରାଇଭେଟରେ ପାଠପଢେଇ
ନା ହେଟା ସରକାରୀ ସ୍କୁଲରେ ଭଲ ପାଠ ଯଦି ଅଭିଭାବକ ସଚେତନ ରହିବେ ସବୁ କିଛି
ମୁଁ ବଡ ଝିଅ ମାଇରା ତାର ବୋଧେ ବହିତ ଯେତିକି ତାର ମାସକୁ ମାନେ ଫିସ୍ ଖାଲି ନର୍ମାଲ ଫିସ୍ ନେବେ ପନ୍ଦର ହଜାର। ଖାଲି ଫିସ୍। ତା ଭିତରେ ମନ୍ଥଲି, ତା ଭିତରେ ପୁଣି ଅଲଗା ଆକ୍ଟିଭିଟି ଯୋଉଗୁଡା ଯାହା ତମେ ଦବ ତା ସୁଇମିଂ ଦେଲ ସ୍କେଟିଂ ଦେଲ କି ଯାହା ତାଙ୍କର ହର୍ସ ରାଇଡିଙ୍ଗ ଯାହା ଦେଲ ସେଥିପାଇଁ ଅଲଗା ଅଲଗା ପଇସା ଡିପୋଜିଟ୍। ତମ ପିଲା ଯେତେ ଆକ୍ଟିଭିଟି କରି କରି ଯିବ ତମେ ସେ ସବୁ ପଇସା ସେଥିପାଇଁ ସବୁ ଡିପୋଜିଟ କରି କରି ଯିବ।
ହଁ ସେଆ ନୁହଁ ପଇସା ଦେଇକି ପାଠ ପଢିବା କଥା ସବୁ କରିବା କଥା।
ହୁଁ।
ଆଉ ସେମାନେ ପଇସା ନବକହୁଛନ୍ତି ସବୁ ସେମିତି କରିବେ।
ହୁଁ। ବାହାରେ ପାଠ ନ ପଢେଇଲେ ରହି ହବନି ସବୁ ପିଲାଙ୍କୁ ଆଉ ଆଉ ଗାଁ ରେ ତ ରହିଥିଲେ ଗାଁ ସ୍କୁଲରେ ପାଠ ପଢେଇଲେ ପଢେଇ ହୁଅନ୍ତା, ଆଉ ପିଲାଙ୍କୁ ତ ପାଠ ପଢଉନାହାନ୍ତି ଟିଚର ଆଜିକାଲି ଆଉ କହିଲେ କଣ ହବ? ଆମେ ଆମେ ଯେତି ଆମେ ଯେମତି ପଢୁୁ ଥିଲୁ ସ୍କୁଲ ରେ ଯେତେ ବଢିଆ ପଢା ହଉଥିଲା ସେଟା ଗୋଟେ ପାଠ ଥିଲା ଏବେ କଣ ପାଠ ଅଛି, କିଛି ବି ପାଠ ନାହିଁ। ଗୋଟେ ପିଲାକୁ ଟେନ୍ଥ ପିଲାକୁ ବସେଇଦେଲେ ସେ ପାଠ କହିିବି ପାରିବନି।
ନା ନା ନା ଗୋଟେ ଭୁଲ ହଉଛି ଅଭିଭାବଙ୍କର ଯଦି ମା ଶିକ୍ଷକ ହାତ ଉଠାଇଲେ ତମେ ସାଙ୍ଗେ ସାଙ୍ଗେ ତା ନା, ତା ବିରୁଦ୍ଧରେ
ହୁଁ ଅଫିସ ଯାକ ଅଲଗା କଥା ଯେ, ହଁ ଏବେ ବେଶୀ ପିଲାମାନଙ୍କୁ ବେଶୀ ଛାଡି ଦିଆଯାଉଛି କିଛି ବି କଡାକଡି କିଛି ନାହିଁ ପାଠ ପଢିଲେ ପଢ, ନହଲେ ନାହିଁ ଏବେ ବେଶୀ ମସ୍ତି ପାଠ କମ୍ ଆମ ବେଳେ ମାଡ ହଉଥିଲା ପାଠ ହଉଥିଲା ଷ୍ଟ୍ରିକ୍ଟ ଥିଲା ସବୁ ଥିଲା, ଏବେ ଆଉ କଣ କିଛି ଅଛି।
ମଜା ଥିଲା ଭଲ।
ହଁ ଏଇଟା ତ କିଛି ନାହିଁ ଆଉ, ନା ପାଠ ନା ସାଠ ନା କିଛି। ପିଲା ଗୁଡ଼ା ବଦମାସ ହେଇଗଲେଣି ଦିନକୁ ଦିନ ବଦମାସି ହେଉଛନ୍ତି। ପିଲା ଆଉ କଣ ପଢୁଛନ୍ତି ପାଠ ଯା ପିଲାମାନଙ୍କୁ ବି ଆଉ ‌। କଣ କହିପାରିବ ସେ ପଢିଲେ ନ ପଢିଲେ। ଏମିତି ଚାଲିଚି ଜୀବନ ଆଉ। ପୁଣି ପାଠ ନ ପଢେଇଲେ ପୁଣି ସେମାନେ ଫ୍ୟୁଚରେ କହିବେନି ତମେ ଆମକୁ କଣ ଭଲ ସ୍କୁଲ ରେ ପାଠ ପଢେଇଥିଲ।
ସେଇଟା ତ ଯା ଆଜିକାଲି ଯେତେ ସୁବିଧା ଦେଲେ ତା ଙ୍କ ଉପରେ ନିର୍ଭର ସେମାନେ କେ କୋଉବାଟେ ସେମାନେ ଯିବେ।
ହଁ ସେଇଟା ତ ବାଟରେ ତ ଯିବେ ଯିବେ କିନ୍ତୁ ସେଇଟା ବି ହଉଛି ନା ଫିୟୁଚର ୱାଇଯିରେ। ସେ ଆଜିକାଲି ପିଲା ସବୁ କହୁଛନ୍ତି ତମେ କଣ ଆମକୁ ଭଲ ସ୍କୁ ଲ ରେ ବୁଝିଦେଇ ଥିଲ ଆମକୁ କଣ ସେଠି ପଢେଥିଲି ଆମକୁ କଣ ଏଠି ସେଠି ଗଳେଇଥିଲା। ସବୁ ଜିନିଷ ଦେଖିବା ପାଇଁ ପଡ଼ୁଛି ଆଉ।
ଏଁ ଅ।
ହଉ ରଖୁଚି।
ହଁ।
କଲ୍ କରୁଚି ଆଉ ଟିକେ ପରେ।